ହ୍ୟାଲୋ। ହୁ। ଶୁଭ ଯାଉଛି ହଁ ହଁ କୁହ। ହଁ ସୁଭାଯାଉଛି କୁହ।
ହ୍ୟାଲୋ।
ଆରେ ଶୁଭ ଯାଉଛି। କୁହ
ଆପଣଙ୍କ ଭଏସ ଶୁଭୁଥିଲା ନା ସେଇ ଲାଗି
ହୁଁ ହୁଁ। ହୁଁ କୁହ
କଣ କରୁଥିଲେ?
କିଛି ନାହିଁ ବସିଛି ମୁଁ।
ଆଚ୍ଛା ଆଚ୍ଛା ଆଉ? କଣ ଖାଇଲ ଆଜି ଖରାବେଳେ?
ଆଜି ଭାତ ଆଉ ଭେଣ୍ଡି ଆଳୁ ଆମ୍ବୁଲ ତାକୁ ଝୋଳ ହେଇଥିଲା ଆଉ ଆମ୍ବ।
ଆଚ୍ଛା। ଆଚ୍ଛା ଆଚ୍ଛା ଆ ଆଉ ସକାଳେ କଣ? ଖାଇଥିଲ?
ସଖାଳେ ପଖାଳ।
ହଁ। ହଁ ମାନେ କଣ ଡେଲି ସ ସଖାଳୁ ପଖାଳ ଭଜା ଖାଆନ୍ତି ନା କଣ?
ହୁଁ ମୁଁ ପଖାଳ ମୁଁ ଜଳିଖିଆ ଟିକେ ପସନ୍ଦ କରୁନି। ଟୋଳ ଭାତ
ଆଚ୍ଛା ଆଚ୍ଛା ମାନେ କଁ ଭାତ ଖାଇବା ପାଇଁ ତମକୁ ଭଲ ଲାଗେ? ନାଇଁ।
ହୁଁ।
ଓହୋ ଜଳଖିଆ ମାନେ ଜଳଖିଆରେ କଣ ଖାଇବାକୁ ଭଲ ପାଆନ୍ତି ମାନେ କିଛି ମାନେ ଜଳଖିଆ ସେମିତି ପସନ୍ଦ?
ସବୁ ଖାଇ ବେଶୀ
ଓହୋ। ଆଉ ଆପଣଙ୍କୁ ରୋଷେଇ ବାସ? କରି ଆସେ।
ହୁଁ।
ଓ ଆଚ୍ଛା ଆଚ୍ଛା। ଆଉ ଆପଣ ମାନେ କ ହଁ ମୁଁ ସେଇ ଭାତ ଖାଇଛି ଭାତ ଭେଣ୍ଡିଆଳୁ ଭଜା ଆଉ ଖଟା।
ପାଗ ସିଆଡେ କେମିତି ଅଛି?
ପାଗ ସେମିତି ମାନେ ଖରା ନାହିଁ ବର୍ଷା ନାହିଁ ମାନେ କାଉଁଳିଆ ପାଗ କରିଛି ଆଉ।
ଆମର ତ ବର୍ଷା ରାଜୁଛି।
ଆଚ୍ଛା ବର୍ଷା ହଉଛି ଆପଣଙ୍କର?
ହଁ।
ନା ନା ଏଠି ବର୍ଷା ନାହିଁ ଆମର। ଆମର ଗୁଳୁଗୁଳି ହଉଛି ବହୁତ୍। ଗରମ ଲାଗୁଚି। ଆପଣ ବର୍ଷା ହଉଛି ତ ଥଣ୍ଡା ଲାଗୁଥିବ ଟିକେ।
ହୁଁ ହୁଁ ହୁଁ।
ହୁଁ ହୁଁ। ଆଉ ମାନେ ବର୍ଷା କଣ କା ମାନେ ଏବେ ହେଲା ନା କାଲି କାଲି।
ନାଇଁ ନାଇଁ ଏଇ ଏବେ ଜଷ୍ଟ ହେଲା।
ଓହୋ। ଆଚ୍ଛା ଆଚ୍ଛା ବର୍ଷା। ତାହେଲେ ଟିକେ ଥଣ୍ଡା ଲାଗୁିଥିବ ଆଉ।
ହଁ।
ହୁଁ ଆଉ ରଜ ତ ସରିଲାଣି ରଜ ଛୁଟି ତ ସରିଲାଣି ସ୍କୁଲ କଲେଜ ସବୁ ଖୋଲି ଯାଇଥିବ ନାଇଁ?
ହଁ ରଜ କେମିତି ସେଲିବ୍ରେଟ କଲେ?
ରଜ ସେଇ ବୁଲାବୁଲି କଲୁ ବାହାରେ ଟିକେ ଆଉ ନୂଆ ଡ୍ରେସ ପିନ୍ଧିକି ପିଠା ପଣା ଖାଇକି ସେଲିବ୍ରେଟ କଲୁ ଆଉ।
ସେପଟେ ରଜ ସବୁ କେମିତି ହୁଏ?
ଆମର ରଜ ସେମତି ମାନେ ନୂଆ ଡ୍ରେସ ହୁଏ ଦୋଳି ରେ ଝୁଲନ୍ତି। ଅଳତା ଫଳତା ଲଗାନ୍ତି ଆଉ ପିଠା ପଣା ଖାଆନ୍ତି ଆଉ ଆପଣଙ୍କର?
ଆମର ବି ସେମ୍ ବାହାଘର ଟାଇପ ର ହୁଏ ମେଲୋଡି ହୁଏ।
ଓ ହୋ ନା ଆମର ଏଠି ମେଲୋଡି। ମେଲୋଡ଼ି ହୁଏନି।
ଦୋଳି ଫୋଳି ଲାଗେ ମାଇକ ଫାଇକ ବାଜେ ଆଉ।
ଓହୋ ନାଇଁ ନାଇଁ ଆମର ଏଠି ମେଲୋଡି ମାଇକ ଫାଇକ୍ ଲାଗେ। ଖାଲି ସେ ଦୋଳି ରଜ ଉତ୍ସବ ଆଉ। ଆପ ପିଠା ଆପଣ କଣ କରନ୍ତି?
ପିଠା ପୋଡ ପୋଡ ପିଠା ତା ପରେ
ଆଚ୍ଛା। ଆପଣଙ୍କୁ ପୋଡପିଠା କରି ଆସେ?
ହଁ।
କେମିତି କରନ୍ତି?
ଏମତି କଣ ଆଗରୁ ତ ଜେଜେ ମାନେ ଯେମିତି କରିଥିଲେ ସବୁ ଗୋଳେଇ ଗାଳିକି ତାକୁ ମାନେ ଗୋଳେଇ ଗାଳେଇକି ବି ଜଣେ ଜଣେ କରନ୍ତି ଆଉ ଜଣେ ଜଣେ ବି ଆଣ ଟାକୁ ମାନେ ଖଳି ଧରିକି ତାକୁ କଦଳୀ ପତ୍ରରେ ଘିଅ ଟିକେ ଲଗେଇ ତାକୁ ସେମିତି ମାନେ ଚୁଲିରେ ଥୋଇ କରନ୍ତି
ଆ ଆଚ୍ଛା ଆଚ୍ଛା ମାନେ ଯିଏ ଯେମିତି ଚୁଲି ରେ
ହୁଁ ଏବେ ତ ଆଉ ଗ୍ୟାସରେ କରିଦଉଛନ୍ତି ପେସର କୁକର ଆଉ ଜଣେ ଜଣେ ତ ସିଝା ପିଠା କରିଦଉଛନ୍ତି। ପଢିବ
ହଁ ଚୁଲି ତ ଆଉ ନାହିଁ ମୋଷ୍ଟଲି ସହର ଆଡିକରେ ଚୁଲି କୋଉଠୁ କରିବେ ଗ୍ୟାସ ରେ।
ହଁ ଗ୍ୟାସ ରେ ହିଁ ପୋଡୁଛନ୍ତି।
ଆଉ ମଣ୍ଡା ପିଠା ସେଇଗୁଡା ସବୁ ଟିକେ ହୁଏ, ଆଉ ରଜରେ।
ହଁ।
ହୁଁ।
ରଜ ମାନେ ସବୁ ପିଠା ଖାଇବୁ। ଆମ୍ବ, ପଣସ।
ହଁ ଆମ୍ବ, ପଣସ, ସପୁରୀ।
ହୁଁ।
ଆଉ, ଆଉ ଆପଣଙ୍କର ରଜ କେମିତି ହୁଏ?
ଏମତି ଆଉ।
ଓ ହୋ ଆଚ୍ଛା।
ଆଉ ଆପଣ କଣ ମାନେ କରିବାକୁ ଭଲ ପାଆନ୍ତି?
ଶୋଇବ ସବୁ।
ଓ ହୋ ଆଛା, ଆପଣ ରୋଷେଇ ରେ କଣ କଣ ଆସେ।
ରୋଷେଇରେ ସବୁ ଆସେ, ମାନେ ଯେଟାବି ନ ଆସୁଥିବ। ତାକୁ ପଚାରିକି ନିଜେ।
ଓ ହୋଃ।
ଖାଇବାକୁ ଭଲ ଲାଗେ ନା? ତମ ନିଜେ ବନେଇ ଖାଇବା ପାଇଁ।
ଆଚ୍ଛା ଆଛା। ଆଉ ଆପଣ ହବିସ୍ କଣ ସବୁ? ମାନେ ବୁଲିବାକୁ। କୋଉ କୋଉ ଜାଗା ଭଲ ପାଆନ୍ତି?
ମୁଁ ବୁଲିବାକୁ ହିଁ ଭଲ ପାଏ। ସେ ଯୋଉ ଜାଗା ବି ହଉ।
ଓହୋ ମାନେ ଯୋଉ ଜାଗା ବି ହେଉ, ଆପଣ ବୁଲିବାକୁ ଟିକେ।
ହୁଁ। ଆମର ତ ଘରେ ସବୁବେଳେ।
ଆଚ୍ଛା ଆଚ୍ଛା। ସେଟା ବି ଗୋଟେ ଭଲ ହାବିଟ। ଆଛା ଆଛା। ନା ଭଲ ନା। ବୁଲାବୁଲି କଲେ ଟିକେ ମାଇଣ୍ଡ ଫ୍ରେଶ। ହେଇଜିଵ। ହୁଁ, ଆଉ ମାନେ ଏ ଯୋଉ କଣ ବୁଲିଲେ କଣ ନା ଗୋଟେ ଜାଗାରେ ସବୁବେଳେ ରହିଲେ ମାଇଣ୍ଡ।
ଚାର କୋଉଠା କ
ହଁ, ହଁ, ଠିକ ଠିକ। ସେଟା ବି ଠିକ। ବୁଲାବୁଲି କରିବା କଥା। ବର୍ଷରେ ତିନି, ଚାରି ଥର ବାହାରକୁ ଯିବା କଥା ବୁଲିବାକୁ।
ଆପଣ।
ମତେ ବି ସେଇ ବୁଲାବୁଲି କରିବାକୁ ଭଲ ଲାଗେ ଆଉ।
ହୁଁ ଘରେ ତାପରେ କେତେ ଘରେ ବସିବୁ ଘରେ ହି ଖାଲି ବସିକି ଫୋନ ଟିପିବୁ। ମତେ ଏତେ ସମ ଫୋନ ଚଲେଇତେ ବି ଭଲ ଲାଗେନା ହାଏଷଟ ଘଣ୍ଟାଟେ ଯଦି ଫୋନ ଦେ ଦେଖିନା ବାସ୍
ହଁ ହଁ ଫୋନ୍ ଦେଖିଲେ ବେଶୀରେ ଆଖି ଉପରେ ପ୍ରେସର ପଡୁଚି ନା ଆଖି ଖରାପ ହବ।
ମୋତେ ବେଶି ଫୋନ ଦେଖିବା ଦେଖିଆ ମାନେ ସାମନା ବସ୍‌ ମାନେ ଆମନା ନା ସେମିତି ଜଣଙ୍କ ସହିତ କଥା ହେଇତେ ଭଲ ଲାଗେ।
ହଁ ହଁ ସେୟା ଆମନା ସାମନା କଥା ହେଲେ କଣ ଭଲ ଲାଗିବ। ଫୋନରେ ସେ ଆଖି ଅ ଉପରେ ପ୍ରେସର ପଡିବ ସେ ଯୋଉ ଫୋନର ଲାଇଟ ଯୋଗୁ ଆଖି ଖରାପ ପୁଚାରଚି କେତେ ସେ ଫୋନ ପାଇଁ। ଆମନା ସାମନେ କଥା ହେଲେ କଣ ଭଲ ଲାଗେ ଲୋକଙ୍କ ସାଙ୍ଗରେ? ଫୋନ ରେ କଥା ହେଲେ ସେଇ ଇଏ ନାହିଁ। ହୁଁ ସେୟା କେତେ ଫୋନ ଦେଖିବ ଫୋନ ଦେଖି ଟାଇମ ପାସ୍ କେତେ କରିବ ଆମନା ସାମନେ ବୁଲା ବୁଲି କରି କଥାବାର୍ତ୍ତା କରି ଲୋକଙ୍କ ସହିତ ଟିକେ ଭଲ ଲାଗିବ। ଆଉ ଆପଣ ହୁଁ। ପୁରୀ ବୁ ଜାଗାକୁ ଯିବାକୁ ଭଲ ପାଆନ୍ତି।
ହଁ ପୁରୀ ତ ଯିବାର ଥିଲା ମାନେ ମେର ମେ ମାସରେ ଯିବାର ଥିଲା ଯିବି ଯିବ୍ ବୁଲିଆକୁ‌ ଯାଇ ହେଲାନି। ପ୍ଲାନିଂ ତ ଅଛି କି ରଥଯାତ୍ ତ୍ରାକୁୁ ମାନେ ଯିବା ପାଇଁ ଦେଖିବା କଣ ହଉଛି?
ହଁ ନାଇଁ ରଥଯାତ୍ରାରେ ବହୁତ ଭିଡ ହୁଏ ନା ଆଜି କାଲି ପୁରୀରେ ବହୁତ ଭିଡ ହଉଛି ଚପାଚପି ବହୁତ୍ ହଉଛି।
ଚପାତେ ବି ମଣିଷ ହଜି ବି ଯିବ।
ହଁ ବହୁତ ଏତେ ଭିଡ ହଉଛି ଯେ ଚପାଚପି ହେଇକିନା ବେହୋସ ହେଇଯାଉଛନ୍ତି। ପୁଅପିଲା ତ ବେହୋସ ହୋଇଯାଉଛନ୍ତି ଆଉ ପୁରା ବଡ଼ ବଡ଼ ଉ ଉ ମାନେ ଏତେ ଭିଡ ହଉଛି ଯେ ଛୁଆ ହଁ ଗରମ ତ ଗରମ ହଉଛି ତାପରେ ଭିଡ ବି ବହୁତ ଜୋର ହଉଛି ଯେ ଚପା ଚପି ଯେ ଛୁଆଙ୍କୁ ବି ଆଉ ଇଏ ନାହିଁ ଛୁଆଙ୍କୁ ନେଇକି ଯିବାକୁ ବି କଥା ନୁହେଁ ତା ଭିତରକୁ। ଏତେ ଭିଡ ହଉଛି।
ସେ ବୋଲି
ହୁଁ। ସେଇ ତ ଭିଡ ଭଉତ୍‌ ସମୁଦ୍ର କୂଳରେ ବି ବହୁତ ଭିଡ ହଉଛି ଖାଲି ପୁରୀ ନୁହେଁ ସମୁଦ୍ର କୂଳରେ ବହୁତ ଭିଡ ହଉଛି।
ହୁଁ ଏବେ ତ ପୁ ପୁରୀ କି ବି ଗଲେ ବି ରୁମ ଫୁମ ବି ପାଇବୁନି। ସବୁ ତ ବୁକିଂ।
ହଁ ବାହାରୁ ବି ଲୋକ ଆସୁଛନ୍ତି ନା ବହୁତ। ଖାଲି ଆଗୁରୁ କଣ ଓଡ଼ିଶାରୁ ବେଶୀ ଲୋକ ଯାଉଥିଲେ ଏବେ ତ ବାହାରୁ ମାନେ ଓଡିଶା ଆଉ ବା ୱେଷ୍ଟ ବେଙ୍ଗଲରୁ ବେଶୀ ଲୋକ ଆସୁଥିଲେ ଏବେ ବାହାରୁ ବି ଲୋକ ଆସୁଛନ୍ତି ବହୁତ ସାରା। ସେଇପାଇ ଭିଡ ହଉଛି ଟିକେ ଆଉ।
ହଁ।
ଆଉ ଏବେ ଗଲେ ରୁମ ବି ପାଇବେନି ରୁମ ସବୁ ବୁକ୍ ହେଇଯାଇଥିବ ଆଗରୁ।
ଏବେତ ରୁମ୍ ଭଡା ମାନେ ଯୋଉ ଯୋଉ ରୁମ୍ ଗୁରା ପାଆଁଶ ଥିବ ସେଇ ହଜାର କରିଦେଇଥିବ ବଢି
ହଁ ଯୋଉ ରୁମ୍ ଗୁଡା ପାଆଁଶ ଥିବ ଏବେ ସେ ଦି ହଜାର ରେ ଇଏ କରୁଥିବେ ତାକୁ।
ରଥଯାତ୍ରା ।
ତ ସେ ବଡ ଦାଣ୍ଡରେ ଶୋଇ ପଡୁଛନ୍ତି ବ୍ୟବହାର କରୁଛନ୍ତି ଯା। ହୁଁ। ସମୁଦ୍ରରେ ବେ ହଁ ମାନେ ସମୁଦ୍ରରେ ଯାଇ ଗାଧେଇ ପଡି
ପୁଅ ଛୁଆ ହିଁ ବେଶୀ ମାନେ ବାହାର ଯ ପଡିବ ମାନେ ଯିଏ ତାର ଫ୍ୟାମିଲୀ
ନା ଏବେ ତ ରୁମ୍ ମିଳୁନି। ଫ୍ୟାମିଲି ବି ସେ ବଳଦାଣ୍ଡରେ ଶୋଇ ପଡୁଛନ୍ତି ପୁରା
ମାନେ ବହୁତ ଭିଡ ହଉଛି ନା ଏତେ ଯ ଭିଡ ହଉଛି କି ମାନେ ପୁରା ଲାଇନ ପୁରା ବାହାରୁ ହଉଚି ପୁରା ଭିତରୁ ବି ଆଉ ନୁହେଁ। ବହୁତ ଜୋରରେ ଭିଡ ହଉଛି ପୁରୀରେ ହଉ କି କୋଣାର୍କ ରେ ହଉ ସବୁଆଡେ ଭିଡ ହଉଛି ସବୁ ମନ୍ଦିରରେ ଭିଡ ହଉଛି। ବାହାରୁ ବହୁତ ଲୋକ ଆସୁଛନ୍ତି ନା।
ହୁଁ।
ଲିଙ୍ଗରାଜ ମନ୍ଦିରରେ ବି ଏଇଠି ଭୁବନେଶ୍ଵରରେ ବହୁତ ଭିଡ ହଉଛି ଯେ।
ହଁ ଲିଙ୍ଗରାଜ ଆବେ ବରାଳବାଲୁକେଶ୍ୱର ସେଠି ମାନସିକ
କଣ?
ଏ ଯଉ ବରାଳବାଲୁକେଶ୍ୱରରେ ମାନସିକ କରୁନାହାନ୍ତି ନହେଲେ ପୁରୀ ରୁ କିଛି ଘଣ୍ଟା ଗଲେ
ହଁ ହଁ ହଁ ଏବେ ତ ଶ୍ରାବଣ ମାସ ଆସିଲେ ସବୁ ପୁରା ବୋଲବମ୍ ବହି ବହିକି ଚାଲିବେ ସବୁ।
ମାନେ ଏବେ ଆହୁରି ଭିଡ ହବ ସେଇଠି ଶ୍ରାବଣ ମାସରେ।
ହୁଁ।
ତାହେଲେ ସବୁ ଖାଲି ପାଦରେ ଚାଲୁଥିବେ ଆଉ ପାଣି ପାଇଁ ଆଉ
ସେଠିବି ବହୁତ୍ ଭିଡ।
ହଁ ହେ ଯାହା ଦେଖା ହେଲାଣି, ଆଗକୁ ପୁରୀ ଆଉ ଯାଇ ହବନି ଏତେ ଭିଡ।
ଯାାଇ ହବ କିନ୍ତୁ ଫାଙ୍କା ନାହିଁ ମାନେ। ଏଇ ସପ୍ତ ଜଲେ। ଯାଇକି ଭଗବାନଙ୍କ ଦର୍ଶନ କରିବା।
ହଁ ସେଠି ଭିତରେ ବି ସେଠି ପୂଜାପଣ୍ଡା ମାନେ ବି ତାଙ୍କର ବି ଇଏ ସେମାନେ ବି ଛାଡୁନାହାନ୍ତି ଭିତରୁ କେତେ? ସେ ଫାଙ୍କାଟାଇମରେ ସ୍କୁଲ ଯେତେବେଳେ ଖୋଲାଥିବ ସେତେବେଳେ ଯାଇହବ ଆଉ। ହୁଁ ଉ। ହଉ ହଉ ମୁଁ ରହିଲି।
ହଁ ହଁ। ହଉ କାଟି ଦିଅ। ଆରେ କାଟି ଦିଅ ସେପଟରୁ। ହାଲୋ। ହାଲୋ।